ହ୍ୟାଲୋ
ହଁ କଣ କରୁଛ?
ଏଇ ଯା ଏଠି ଆମ ବାଡିରେ ଆମର ଲଗେଇଛଛି ତ ଟିକେ ଯୋଉ ଶାଗ ଫାଗ ଏଇଠି ଟିକେ ବସିକି ତାକୁ ମାନେ ଘାସ ଚୁ ଚୁ ଆଉ ଟିକେ ପାଣି ଫାଣି ଦଉଛୁ ଆଉ
କି କି ଶାଗ ଲଗେଇଛ ତମ୍ବାଡିରେ
ଆମର ଏଠି ଲଗିଛୁ କଳମ ଖଡ଼ା କୋଶଳା ଆଉ ହଉଛି। ଯେଉଁ କଣ କହିଲ? ହ ବାଇଗଣ ଗଛ ଲଗେଇ ଯାଉ ଚାରି ପାଞ୍ଚଟା ଆଉ ବିଲାତି ଗଛ ଗଛ ଲଙ୍କା ଗଛ ଆଉ ଜହ୍ନି ଗଛ କାକୁଡି ଗଛ ଜହନି କାକୁଡିଆର ଏବେ ଏବେ ଲଗେଇଛୁ ମାନେ ଆଠ ଦିନ ହବ ଟିକେ ଟିକେ ମାନେ ଅଳ୍ପ ଟିକେ ଟିକେ ଗଛ ଉଠିଛି ଆଉ ପୋଇ ଗଛ ଏତିକ ଗଛ ଲଗେଇଛୁ ଏତିକ ଲଗେଇଛୁ ଯେ ତାକୁ ସେଇଠି ଏତିକି ପାଗ ଭଲ ଦେଇଛୁ ତ ଆଉ ଯଦି ସରାସରି ଉପାଡ଼ି ଦେଉଛୁ ପବନ ଦଉଛି ଭଲ ଛାଇ ଟିକେ ଅଛି ଆ ସବୁ ଘାସ ବାାରାକୁ ଓ ଉପାଡି ଦଉଛି।
ଖାଇବା ପିଆ ସବୁ ସଇଲଲେ ନା
ହଁ ହଁ ରୋଷେଇ ବାସ ତ ସରିଛି ଆମର କେହି ଖାଇନୁ ଟାଇମ ହେଇନି ନା ଟାଇମ ହେଲେ ଖାଇମୁ ଆଉ ସେଠି ଟିକେ ସମୟ କାହିଁ ଖାଲିଟାନେ ବସିବା ଘରେ ଏଇଠି ବସିକି ଆଁ ଗଛ ଘାସ ଟିକେ ଉପାଡିଦେଲେ ମାନେ ଉଁ ଗଛରା ଭଲ ଉଠ୍ ଠିବ ନା ତାକୁ ଫେରେ ସାର ଦିଆହବ ପାଣି ଦିଆହବ ଚାଟା ବେଳେ ପାଣି ଦିଆହବ ଆଉ। ଆଉ ତମର କଣ ଲଗେଇଚ ନା ଲଗେଇନ କିଛି।
ହଁ ଆମର ଲଗେଇଚନ୍ତି ମୁଁ ଯାଇନି ବାରିଆଡେ ଆଜି ଆମର ଲଗେଇଚୁ ସବୁ କଥା ଆମର ଲଗେଇଚନ୍ତି ବାରିଆଡେ ଯାଇଥିଲେ ତମକୁ ମୁଁ ଦେଖେଇଥାନ୍ତି ଭିଡିଓ କଲିଂ କରିଥାନ୍ତି ତମେ ଦେଖିଥାନ୍ତ ମାନେ କଣ କହିଲ ଆମର ଆମର ଲଗେଇଚନ୍ତି ସେ ଶାଗ ଲଗେଇଛନ୍ତି ଆମର। ସୁନସୁନିଆ ଶାଗ ଲଗେଇଚନ୍ତି, କଳମ ଶାଗ ଲଗେଇଚନ୍ତି, ବୋଇତାଳୁ ଶାଗ କଉଥିରେ ଗଛ ଲଗେଇଛନ୍ତି ଶାଗ ବି ସେଥିରେ ହୁଅ ହୁଏ। ଆଉ ଲଗେଇଚନ୍ତି ହେଲେ ହଁ ଆଉ କୋଶଳା ଲଗେଇଚନ୍ତି ଆଉ ଆମର ସେଠି ବୋରିଙ୍ଗ ଟା ନୂଆ ଏବେ କରିଚନ୍ତି ନା ସେଥିପାଇଁ ସବୁ ମାନେ ସବୁ କଥା ଲଗେଇ ଦେଇଛନ୍ତି। ବାଇଗଣ ସେପଟରେ କରିଛନ୍ତି ଗୋଟେ ଖାଇବା ପଳିଆ ଆଉ ଜହ୍ନି, ଭେଣ୍ଡି, ପୋଟଳ ଖଣ୍ଡେ ମାନେ ବଡ ଜାଗାଟା ଅଛି ସେଇଠି ତ ସେଥିପାଇଁ ସବୁ କଥା ଲଗା ହେଇଛି।
ବଡଟେ ବୋଲି ଏକରେ ଏକରେ ତେଢା ହାକରେ ଜାଗା ସେଇଟା ହବ?
ନା ନା ଏତେ ଏତେ ନୁହେଁ ଏକେରେ ଠୁ ଏକରଠୁ ଟିକେ କମ ପାଖାପାଖି ହବ ନା।
ଆଚ୍ଛା କୋଡିଏ ଗୁଣ୍ଠି ଭଳିଆ ହବ ଆଉ।
ହଁ କୋଡିଏ ବାଇଶ ଗୁଣ୍ଠୁ ଏମିତି କଣ ହବୁ ଟିକେ ଅଳ୍ପ। କମ ହେଲା ଗୋଟେ ଦିଗନ୍ତଠୁମତି କଣ କମରେ ନାଇଁ ତରେ ହେଇନ ତ ସେଇ ସେଠି ଜାଗାରେ ସବୁ ହଁ ସେଠି ଖଣ୍ଡେ ଖଣ୍ଡେ ମାନେ ଯେମିତି କଣ କହିଲ ବିକୁ ବିକାଶ ଆମ ତତଟରୁ ତିନି ଚାରି ଜଣ ମଣିଷ କେତେ କଣ ଖାଇବେ ଚାରିଟା ପୋଟଳରେ ହେଇଗଲା ତରକାରୀ। ହ ଆଉ କଣ ଆଉ? କଣ ହବ ଆଉ ସେ ପୋଟଳ ଲଗେଇଛନ୍ତି ପୋଟଳ ଅଛନ୍ତି ଲୋକ ତାଙ୍କୁ କରୁଛନ୍ତି ଭଲ ସେ ଦ ଦୁି ଜଣ ଲୋକ ଅଛନ୍ତି ସେ ଲୋକମାନେ ତାଙ୍କୁ ବତାବତି ବାପା ବର୍ତ ଦେଉଛନ୍ତି ସେମାନଙ୍କର କରିଛନ୍ତି ଆଉ ବାଇଗଣ ମଳେ ଲଗାଇଛନ୍ତି ବିଲାତି ବି କରିଛନ୍ତି ବିଲାତି ହେଲେ ଲଗେଇଛନ୍ତି ଆଉ ଜହ୍ନି ଭେଣ୍ଡି କାକୁଡ଼ି ବୋଇତାଳୁ ଆଉ। କଳମ ଶାଗ କୋଷୁର ଶାଗ ଏସବୁ ଲଗା ହେେଇଛି ଆଉ। ମୁଁ ଯାଇଥିଲି ସକାଳେ ଯାଇ ଥିଲି ଆଉ ଏବେ ଆଉ ଯାଇନି କଣ ବାଡ଼ ଦେଇଛନ୍ତି ଲୁହା ବାଡ଼ ଦେଇଛନ୍ତି କେହି ପଶି ପାରିବେନି ତଥାପି ଟିକେ ଚୋର ଫୋର ଅଛନ୍ତି ନା ଗାଁରେ କାଳେ ପଶି ଫଷ ଦେଇକି ନେଇଆସିବେ। ତ ସେଥିପାଇଁ ଆଉ ମୁଁ ଟିକେ ବୁଲି ଆସିବ ବେଳେ ବେଳେ ଆଉ ଏବେ ଯାଇନି ଆଉ। ହୁଁ
ତା ହଁ ନିଜର ଯଦି ବାଡି। ଥିବ ନା ତାପରେ ଲଗେଇଦେବା ସବୁ କଥା କଣ ପାଇଁ ଖାା ନା ପରିବା ଯେଉଁ ରେଟ୍ ହେଉଛି କାହିଁ ଖିଲ
ହଁ ବା ଏତେ ପରମା ଜହ୍ମି କେ ଚାଷ କେତେ ହେଲାଣି ଚାଷଷ ଚାଳିଶ ଟଙ୍କା ନା ପଚାଶ ଟଙ୍କା ଅି ନା କି ଷାଠିଏଙ୍କ ଖଣ୍ଡ ହେଗାଣି ନା ଆ କଣ?
ଆରେ ପୋଟଳ କିଲୋ ବା ମଝିରେ ହେଇଥିଲା ଷାଠିଏ ଟଙ୍କା ଏବେ କେତେ?
ହଁ ବାଇଗଣ କେଜି ବା ଚାଳିଶ ଟଙ୍କା ତମେ କହୁନୁ ଗୋଟେ ଗୋଟେ ଜଣିଛ ଗୋଟେ ଗଛରୁ ଯଦି ବାଇଗଣ ହେଲା ବାହାରିବ ଗୋଟ ଗଛରୁ କେତେ ବାଇଗଣ ହବ କହିଲା ଯଦି ପୋକରା ବାହାରିଲା ବି ତଥାପି ଲାଭ ହଉଛି।
ଆରେ ଝିଅ ବାଇଗଣ କିଲୋ ଚାଳିଶ ଟଙ୍କା କିନ୍ତୁ ଆମର ତ ବାଇଗଣ ଚାଷ କରୁଛନ୍ତି ନକ କି ବିକୁଛନ୍ତି ହାଟରେ ଆମ ବାପା କିନ୍ତୁ ସେି ଦଉଛନ୍ତି କୋଡିଏ ଟଙ୍କାରେ କାହିଁ କହିଲ ଆମର ଟିକେ ପୋକୋରାଇାଇଛି ତ ଭଲ ଫ୍ରେଶ ବାଇଗଣରେ ନେବେ ଚାଳିଶା ଁ କିନ୍ତୁ ଟିକେ ପୋକରା ପରାଇ ଥିଲେ ସେ ୁ କୋଡିଏ ଟଙ୍କାରେ ହେଲେ ବିକି ଦଉଛୁ
ଆମର ଏବେ ନୂଆ ଭାଜି ନା ନୂଆ ନୂଆ ବି ଖାଉଛି ସବୁ କଥା ଗୁଡାକ ନୂଆ ନୂଆ ଭାଜି ବୋଲି ସେଥିପାଇଁ ଅଧିକ ଟିକେ ମାନେ କଣ କହିଲେ ଭଲ ହୁ ପୁର ଚିକି ଚିକିଆ ବାଇଗଣ ଆଉ ସେଟ ଗୋଟ ବାଇଗଣ କଳା ବାଇଗଣ ଟେ କୋଉଠି କେ ଜଣିଲ କି ଯେ ଗୋଟେ ଦିଟା ଗଛ ଗଟେ କଳା ବାଇଗଣ ହେଇଛି ସେ କଳା ବାଇଗଣ ପୋଡି ଖାଉଛୁ ଏତେ ମିଠା ଲାଗୁଛି କହିବାରନି ସେ ବାଇଗଣ ଗୁଡା ଜଣିଛ ନା ବଢିଆ ଲାଗୁଛି ସେ ବାଇଗଣ ଆଉା ଆଉ କାକୁଟେ ବି ଲାଭ ଅଛି କଣ କହିଲ ଆଉ ଦେଖ କାକୁଟା ଯି ଲାଭ କାକୁଟାର ଖାଲି ପାଣି ତମେ ଖାଲି ପାଣି ମଡେଇବ ନେଇକି ଚଳିବ ଦି ଦିନ ଗୋଟେ ଦିନ ଛାଡିବ ତା ପରଦିନ ତୋଳିବ ଗୋଟେ ଜିନିଷ ହେ ଆଉ କାକୁଡ଼ି ଏବେ ଖରାଦିନ ଜାଣିଥିବ କାକୁଡି ଟିକେଏ ପିତା ଆସିବ ଯଦି ପାଣି ନଦେଲେ ଟିକେ ପିତା ଅଂଶ ଆସିବ କିନ୍ତୁ କଣ କହିଲ ତାକୁ ଯଦି ତମେ ଇଏ କରିଦବ କଣ କହିଲ ତାକୁ ପାଣି ଫାଣି ଦବ ତ ସବୁଦିନ ପାଣି ଦିଆ ମାନେ ଦିନେ ଛଡି ଦିନେ ପାଣି ଦଯିବ ଦିନେ ଛଡି ଦିନ ତୋଳାାଯିବ ତ ପିତାା ଏତେ ଲାଗିବନି ଆଉ ସିଏ ତାକୁ ଟେ େ ଏବେ ଅଛି କୋଡିଏ ଚାଳିଶ ଟଙ୍କା ଏମିତି ପଚାଶ ଟଙ୍କା ଅଛି ଖରା ଦିନରେ ତ କାକୁଡି ଆରାମସେ ଜଣେ ଗୋଟେ ଖାଇଦଲେ ପେଟ ବୁଡିଯିବ
ଆଉ ତମର କୁନ୍ଦୁରିୀ ଆଉ କଲରା ଲଗେଇ କୁନ୍ଦୁରି ଗଲ ନା
କୁନ୍ଦୁରିୀ ଲଗା ହେଇନି କିନ୍ତୁନ୍ତୁ କୁନ୍ଦୁରିୀ ଗୋଟେ ଗଛଟା ଆମ ବାଡିରେ ଉଠୁଛି ସେଠୁ ଭଜା ହେଇଯାଉଛି ଆଉ କଲରା କଲରାଟା ପିତା ନା ଏତେ ଏତେ ଆମର ବି ଖାନ୍ତିରେ ନା ସେଠିଁ ଲଗେଇଲି
ଆମର କିନ୍ତୁ ଲଗେଇଛୁ କୁନ୍ଦୁରରି ଲଗେଇଛୁ କଲର ଲଗେଇଛୁ ଯଉ ଆମର କୁନ୍ଦୁରିୀ ହେଇଛି ଗୋଟେ କୁନ୍ଦୁରିୀ ଆମର ମାନେ ଏଇ ଆମ ବାଡ଼ିରେ ହେଇଥିଲା ଗୋଟେ ଗଛ ହେଇଥିଲା। ତାକୁ ଆମେ ଓଳା ବ ପୋତି ଦେଇକି ମାନେ ବାଉଁଟା ପୋତି ଦେଇକ ତାକୁ ଇ କରିଦ ଦେଇଥିନୁ ଭଲ ଭଲ ବ ବଟ ବ କୁନ୍ତୁ ଦି ଜଣଣା କଲର ହେଇଛି। କୁନ୍ଦୁରିୀ ବି ସେମିତି ଆମେ ଲଗେଇନଥିଲୁ ଆପେ ହେଇଛି ସେ ଗଛଟା
ହୁଁ ଆମର ସେ କୁନ୍ଦୁରି ଆମର ଲଗେଇନି ନାତ ହେଇଛି କିନ୍ତୁ ସେ ବଢିଆ ବଢଆ ପୁରା ଧଳା ଧରା କୁନ୍ଦୁରି ଆସ ଆଉ ବଢଆ ଲାଗୁଛି କୁନ୍ଦୁରୀ ଭଜା ଟା ପୁରା ମାନେ ଖାଲି ଆଳୁକୁ ପକେଇ ଦେଇକି ତେଲ ଟିକ ଅଧିକ ଦେଇକି ଭା ଅଲଙ୍କା ନହ ନେକି ଖାଇଦବ ପୁରା ଖାଲି ଖାଇଦବ
ସେ କୁନ୍ଦୁର ଟା ପୁରା ଯଦି ସରୁ ସରୁ ପୁରୀ ଭା
ହଁ ଏବେ ସରୁ ସରୁ କରିକି ଆଳୁ ସରୁ କରିଦଉ କୁନ୍ଦର ଶ୍ୱଶୁର ଆଉ ଆମର କଦଳୀ ଗଛ ବି ଲଗେଇଛନ୍ତି କଦଳୀ ଗଛ ଆମ ସବୁ ଏଥର ମାନେ ପୁରା ବାଡିରୁ ପୁରା କଦଳୀ ଗଛ କଦଳୀ ଆଠଟା କଦଳୀ କାନ୍ଧି ପଡିଛି।
ତମର ବୋଧେ ନଈ କୂଳିଆ ନା କଣ?
ହଁ ଆମର ନଈ ପାଖ ପାଖରେ ବା ନଈ ପାଖରେ ଘର। ସେେ ତଥାପି କଣ କର ଆହୁରେ ହଁ। ନଈ ପାଖରେ ଆମ ଘରଟା ତ ସବୁ ଫସଲ ହବ ଆ ପାଣି ବି ସୁବିଧା ଅଛି।
ନଈ କୂଳିଆ ମାନଙ୍କର ଯେକୌଣସି ଫସଲ କରିବ ସବୁ ଫସଲ ତ ମୁଗ କରୁଥିବା ମୁଗ
ହଁ ସବୁ ଏଇ ଖସା ଏଇଥର ଆମର ଲଗେଇଛନ୍ତି ଏ ନେଇେଇ କି ବାପା ଆମର ଖସା ମିନିମ ବର୍ଷକୁ ମାନେ ଖାଇକି ବିକିକି ଆମର ଆହୁରି ରୁହେ ଖସା ଖସା ବାଦାମ ବି ସେେଇ ବାଦାମ ସେମିତି ଖାଇମୁ ବିକିମୁ ରୁହେ ବାଦାମ
ହଁ ର କଲେ ବିକିବା ପାଇଁ ତ କଲେ ଅଧିକ କରିବ ନାଁ। ଆଉ କଣ ଅଳ୍ପ
ହୁଁ ଆଉ ବିଲବାଡି ଅ କିଛି ଖଲଟରେ କାହିଁ ହେଲା ଯାଇ କଣ ଦାଦନ ଖଟିବେ। ବାହାରେ କଁ ପାଇଁ ରହିବେ। ଆଉ ଫସଲଟେ ତ ଅଧିକ ଲ ପଣସ ବି ଗଛରେ ପଣସ କଠା ବିକିଦେଲେ ଗୋଟା ପଣସ ନୋଉଛନ୍ତି ଦଶ ଟଙ୍କା, କୋଡିଏ ଟଙ୍କା। ଗୋଟା ପଣସ ପଣସ ତିନି ଚାରିଟା ଗଛ ତାକୁ ବିକିବେ। ଆମ ଗାଁ ରେ ହିଁ ସୁନା ମାଟି ଧଇଲେ ସୁନା ପୁରା ମାଟି ହିଁ ସୁନା କହିବାକୁ ଗଲେ ସବୁଥୁରୁ ପଇସା ଆମର।
ଆଉ ତମ ପଟିଆ ଲୋକ ତାନେ ବେଶୀ କେହି ଯାଉନ ବାହାର କରୁଛି ତବୁ ଚାଷ ଯଦି କରିବ ଯେଦେ
କିନ୍ତୁ ହଁ ତାପରେ କିନ୍ତୁ ଦେଖ ଆମ ଗାଁରେ କଣ କହିଲେ ଏବେ ତ ସବୁ ଜାଣିଛ ତ ଚାଷ କେତେ ଏତେ କେହି ଆଉ ଭଲ ଲାଗୁନାହାଁନ୍ତି। ମାନେ ପସନ୍ଦ କରୁନାହାନ୍ତି। ଚା ଆ ପିଲାଙ୍କୁ ଆଉ କଣ ବାହା ଦେବେ ଆ ମାନେ ବାପାଙ୍କ ଯୋଉ ଟାଇମ୍ ରେ ସେଇ ଟାଇମ୍ ରେ ଲୋକଙ୍କୁ ସବୁ ଚାଷ କରୁଛନ୍ତି। ସେଇ ଲୋକମାନେ ଅଛନ୍ତି ଚାଷ ବାସ କିନ୍ତୁ ତାଙ୍କ ପରେ ଯୋଉ ଆସୁଛନ୍ତି ଯୋଉ ପିଢିଟା ସେମାନେ ଏତେ ଆଉ ଚାଷ ବାସ ଆଉ
କରୁନାଁହାନ୍ତି କାହିଁ କହିଲ ସେମାନେ କରିନାଁହାନ୍ତି ନା ସେମାନେ କରିପାରିବେନି। ତମ ବାପାଙ୍କ ବୟସର ଲୋକ ସେମାନେ ହଁ ତମ ବାପାଙ୍କ ବୟସରେ ସେମାନେ କରି ଚନ୍ତି।
ଆଉ ସେମାନେ ଜାଣିଛନ୍ତି କୋଉଠି କଣ ବିଲ ଅଛି? ଆରେ ଏତେ ସାରା ବିଲ ପଡି କଣ ଆଉ ଏତେ
ସିଏ ଆସିିିବନି। ଠିକ୍
ସେଇଆ ପା ତାପରେ ତାଶର ପୁଣି ଦରକାର ହେଲା ସେମିତି ଓ ଔଷଧୂଜ କିଏ ଔଷଧ ଜାଣିନଥିବ ଔଷଧ ପଏଇ ଦେଇଥିବ ସେ କଥାରେ ମଜାଇଥିବ। ସେ ଯୋଉ ସବୁ ବିଲ ଇଏ ସିଏ ସବୁ ମାନେ କଣ କହିଲ ଗଛ ଫଛ ସବୁ ମଜାଇଥିବ। ସେଥିପାଇଁ କିନ୍ତୁ ଶାଗ ଫାଗ ଗୁଡାକ ଆମେ ବୁଣି ଦୋଉ। ଆମ ଘରେ ଆମ ଘର ପାଖରେ ଗୋଟେ ଛୋଟ ବାଡିଟେ ଅଛି। ଶାଗ ଫାଗ କ ଲଙ୍କା ଲପା ପଙ୍କା ସବୁ ଆମେ ଗଛ ଲଗେଇ ଦୋଉ।
ଆଚ୍ଛା।
ହଁ ଆମେ ତ ନେଇଆସୁ ଏକାଥରେ ଯୋଉ ଯାହା ପରିବା ଯେତେବେଳେ ଦରକାରେ। ଉଁ ମୁଁ ଯାଇକି ଗୋ ଡଲାଟେ ଧରି ପଳେଇବି। ଧରି ପଳେଇସିବି ସାଙ୍ଗେ ସାଙ୍ଗେ ଭାଜିଦେବି। ଆଉ ଶାଗ ଚାରଟା ବେଳକୁ ଥର ପଖାଳ ଭାତ ଖାଇତେ ଇଚ୍ଛା ହବ ଶାଗ ନେଇକି ମୁଁ ବାଡିକୁ ଧରି ପଳେଇବି ଡଲାଟେ ନେଇ ଆସିବି କାଟି ଆଣମି କଷଳା ଶାଗ କି ସବୁ ଶାଗ ମିଶିକି ଆଲୁ ସୁ ଆଉ ଗ ସ ଅଛି ସୁଜୁନା ଗଛ ଦିଟା ଅଛି। ସୁଜୁନା ଛୁଇଁ ସଜନା ଛୁଇଁ ଆମର ସୁଜୁନା ଛୁଇଁ ସଜନା ଛୁଇଁ ଅଲଗା ଅଲଗା ନଥିଲା।
ହଁ ହଁ ସୁଜୁନା ସୁଜୁନା ଟା ସୁଜୁନା ଟା ହେଲା କିନ୍ତୁ ବଲା ମାନେ ଦେଶୀ ଶାଗଟା। ସଜନା ଟା କଣ ମାନେ ଇଏ ଇସ୍। ସେଟା ସେ ଶାଗ ଟା ଭଲ ଲାଗେ। ଖାଇଦେଲି ଥରକୁ ଚାରିଥର କିନ୍ତୁ ସୁଜୁନା ଟା ଯେତେ ଭେଳେ ଖାଇବ ସେ
ହୁଁ ଆଉ ସେ ଟିକେ ଛୋଟ ଛୋଟ ସେ ଟିକେ ବଡ ବଡ ଆଉ କଣ କହିଲ ସେ ଛୁଇଁଟା ବି ବଢିଆ ଲାଗେ। ଏଷ୍ଟ ଛୁଇଁ ଅପେକ୍ଷା ଟିକିଏ ଲମ୍ବା ଲମ୍ବା ଲମ୍ବା ଅଛି ସେ ଛଇଁଟା ଛୋଟ ଛୋ କିନ୍ତୁ ମାଉସଆଛଇଁ ଟା ଭଲ ଲାଗେ ସେ ଛୁଇଟା। ଆ ହଁ ଆଉ ହେଲା। ସେଇଟା ସେଇ ଗଛଟା ଆର ଅଛି ଦେଶୀ ଗଛ
ହଁ ଆମର ଏଇ ଘର ପାଖରେ ଜଣଙ୍କର ଗଛ ଅଛି ଯେ ଆମେ ଯେତେବେଳେ ଖାଇତେ ମନେ କରୁ ତାଙ୍କର ଯି ବାଟକୁ ଯାଇକି ଆଣୁ
ଓହୋ ଆଉ ତାପରେ କଣ କହିଲ ଆଉ ଲଙ୍କା ହେଲା ସୁ ସବୁ ମାନେ ଗାଁ ରେ ମଣ୍ଡା ଯୋଉ ଅମୃତଭଣ୍ଡା ତ ଏଇନା ନଥିବ ମାନେ ଏତେ ବାାରେି ନା କିନ୍ତୁ ଆମର ଅମୃତଭଣ୍ଡା ବାର ମାସ ଗୋଟେ ଅମୃତଭଣ୍ଡା ଅଛି ବାର ମାସ ଲେମ୍ବୁ କରିଛନ୍ତି ବାରମାସ। ସେ ଲେମ୍ବୁ ପଳୁ। କମ ଆଉ ଆମ୍ବ ଏଇନା ତ ଆମ୍ବ ଟାଇମ ଆମ୍ବ ତ ଗଛରେ ଆମର ଗୋଟେ ଅଛି ବାଇଗଣ ପଲେଇ ଆମ୍ବ ଆମ ମାନେ ବାଡିରେ ଆ ବାଡି ସାଇରେ ଗୋଟେ ଜଣଙ୍କର ବାଡି କିନ୍ତୁ ଡାଳରା ସବୁ ଆମ ଗଠି ଆସି ତାଙ୍କର ସିଆଡୁ ରୁହନ୍ତି ନା ତାଙ୍କର କଣୁ କହଲି ତ ସମମେ ସେଟା ଖାଇଦବ ସେ ବାଡ଼ିି ଦବ ସେଇଥିପାଇଁ ସେ ବାଡିରୁ ବାଇଗଣ ହଁ ଆମର ଗୋଟେ ବାଡି। ସେପଟରେ ସେଠି ବାଇଗଣ ପଲେଇକ ଆମ୍ବ ଗଛ ଅଛି ଆଉ ଆମ ସାଇଠ ବାଡିରେ ତାଙ୍କ ସୁନ୍ଦରୀ ଆମ୍ବ ଆଉ ବେଲେଇ ଆମ୍ବ କିରସିନି ଆମ୍ବ ଏମିତି ବହୁତ ପ୍ରକାର ଆମ୍ବ ଏଠି ଅଛି ମାନେ ବହୁତ ପୁରା ମାଉସୀ ଆ ପୁରା ମିଠା ଆମ୍ବ ବି ଅଛି ଆଉ। ସେମିତି ଆଉ ହେଲା ଏ ଯୋଉ ଅଛି ଆଉ ତମେ ଯେବେ ଆସିବ ଆମ ଘରକୁ ନବ ପଇଡ ପଇଡ ସବୁ ପଇଡ ଗଛ ବି ଅଛି ପଇଡ ମାନେ କଣ କଲେ ଇଏ। ପଇଡ ଯୋଉ ପଇଡ ପିଅନ୍ତି ଯୋଉ
ଆଚ୍ଛା। ହଉ ଝିଅ ଆଉ ଆମର କରେଣ୍ଟ ନଥିଲା ଏବେ କରେଣ୍ଟ ଆସିଲା। ମୁଁ ଟିକେ ଆସେ ପାଣି ଟିକେ ମୁଁ ନେଇନି ଘରକୁ ପାଣି ଟା ନେଇକି ଆସିବେ କଥାହବା ଆଉ
ହଉ ହଉ ତାହେଲେ ମୁଁ ବି ଏବେ ଯିବି ଘରକୁ କଣ କହିଲ କାମ ମୋର ଟିକଏ ଅଛି ନା ଯେଉଁ ଇଏ ପାଇଁ ସେଇଥିା ମୁଁ ଯାଉଛି। ତାହେଲେ ଆଉ ହଉ ମୁଁ ରଖୁଛି ହୁଁ।